ହେଲୋ। ହେଲୋ।
ଲୋ।
ହଁ, କଥା ଶୁଭିଲା?
ହଁ।
ପୁରା ଖୁସି।
ହଁ
ତମର ସୋ କରୁଚି, ତମର ଟ୍ୟାକ୍ସ ପୂରଣ ହେଇଯାଇଚି ବୋଲି।
କେମିତି, ଓ କଲ୍ କଲକି?
ହଁ, ଫାଷ୍ଟ କଲ୍ ଯେତେବେଳେ କଲି, ଦେଖିଲା କି, ମାନେ ତମର ଟ୍ୟାକ୍ସ ପୂରଣ ହେଇଯାଇଚି ବୋଲି ଦେଖେଇଲା।
ହୁଁ ମୋର ଟେନସନ ସରିଲା, କାଲି ମୁଁ ନ ଖାଇକି କଥା ହଉଥିଲି, ଆଜି ମୁଁ ଏ ପର୍ଯ୍ୟନ୍ତ ଗାଧେଇନି।
ମୋର, ଦଶଟା ହେଇଗଲା, ତମକୁ ଏଇଟାକୁ ବୋଧେ ମିଶେଇଲେ ଏଗାରଟା ହେଇଯିବ।
ହୁଁ। ନା, ହଉ, ହଉ ଅଲ ଅଲଗା କଣ ଗ ଗପ ଏସବୁ କଣ ମନା କରୁଚନ୍ତି ପିଲା।
ଆଜ୍ଞା
ପଚାର, ପଚାର ମତେ ଯାହା ପଚାରେ ବି ମୁଁ କହିଦେବି, ମୁଁ ଏବେ ବହୁତ ଖୁସି ଅଛି-ଆରେ ମତେ ପଚାରୁ ଆ, ମୋର ଆଉ ବାହାରିବନି, ମୁଁ ଭାବିଲ ମୋର କମ୍ପ୍ଲିଟ ହେଲାଣି ମୁଁ କେତେ ଗପୁଥିବି ତାହେଲେ।
ତମର ଆଜି କଣ ନଥିଲେ କି? କ କଲେଜ ରେ କଣ ଇଏ ଇଏ ଥିଲାପା।
ହେଲା ଆଉ ଗଲିନି।
ହଷ୍ଟେଲ ର ରହିଗଲ।
ହୁଁ ଆରେ ମୁଁ ତ ମୋର ତ ଏଇଠି ଦି ମିନିଟର ବାଟ ମୁଁ ପଳେଇବି କିଛି ନାହିଁ। ଆରେ, ଯୋଉ ପିଲା ଦୂରରେ ରହୁଛନ୍ତି, ଗୋଟେ କିଲୋଟର, ଦି କିଲୋମିଟର ତ, ସେମାନେ ଆସିବାକୁ ଅସୁବଧା ନା ଜୋରେ ବର୍ଷା ହଉଚି।
ହୁଁ, ତ ମୁଁ ଯେମିତି ପଳାଏ, ସେମାନେ ମୋ ଉପରେ ରାଗ ରଖନ୍ତି ତ, ସେଥିପାଇଁ ମୁଁ ଆଉ ଯାଉନି।
ରେ, ଅଲଗା ଟାଇମରେ ଭୋକ କଲେ କଣ ଖାଅ କଣ କେମିତି?
ଅଲଗା ଟାଇମରେ, ଅଲଗା ଟାଇମରେ ଭୋକ କଲେ, ମୋ ପାଖରେ ଏମିତି କିି ଚୁଡା ଭଜା ଅଛି, ହେଲା।
ହୁଁ।
ତାପରେ ମିକ୍ସଚର, ବିସ୍କିଟ, ତାପରେ -ଛଣା ସେଉ ଅଛି। ତାପରେ ଏମିତି ହିଁ ମୁଁ ବାସ ରଖିଥାଏ। ଏମିତି ଚିପ୍ସ ବଗେରା ରଖିଥାଏ ତ
ଚୁନା ଖାଅ ଚୁନା?
ହଁ ସେଟା ଅଛି ହେଲେ ଅଲଗା ଟାଇମରେ ଖାଏ। ଯେତେବେଳେ ମତେ କଣ ମାନେ ଏମିତି ଧର ଖାଇବା ଆଜି ରୋଷଇ ସରିନି ମୋର କ୍ଲାସ ଅଛି ଏମିତି କିଛି ଖାଇକି ଯିବା ପାଇଁ ତ ସେଟା ଖାଏ ନହେଲେ ମୋର ପଡେନି ଛତୁଆ ସହିତ। ବାନ୍ତି ଉଠାଏ ନା ବାନ୍ତି ଉଠେ ବହୁତ।
ତ ଛତୁଆ କିନ୍ତୁ ସକାଳୁ ଗୋଳିକି ଦେଇ ଦିଅନ୍ତୁ ମୁଁ କୋଚିଂ ପଳାଏ ଖାଇକି।
ହ ଭଲ ଲାଗୁଥିବ ତାହେଲେ ଆଉ।
ଭଲ ମାନେ ହଁ ସେ ଆଉ ଛୋଟ ବେଳୁ ଗୁଟା ଅଭ୍ୟାସ କରିଦେଇଛି
ହୁଁ ଛୋଟବେଳୁ ବି ମୋର ଅଭ୍ୟାସ ଥିଲା ବାସ ମୁଁ ବାଧ୍ୟରେ ଖାଏ। କାହିଁକିନା ଅଲଗା କିଛି ଖାଇଗଲେ ଭୋକ କରେ। ତ ସିଏ ଛତୁଆ ଗୋଟେ ଜିନିଷ ତାକୁ ଖାଇକିଗଲେ ଆଉ ଭୋକ ହୁଏନି ବେଶୀ ଟାଇମ୍।
ହୁଁ।
ହ୍ୟାଲୋ। ହୁଁ ନା କହୁନ ଆଁ?
ହ୍ୟାଲୋ।
ତମ ଭଏସ କଟୁଛି କ୍ଲିୟର ହଉନି। ହ୍ୟାଲୋ।
ହଁ ସୁବିଲା?
ହଁ ଏମିତି ଶୁବୁଥିଲା ହେଲୋ ହେଲୋ ଏମିତି।
କହିଲି କଖାରୁ ଖାଅ କଖାରୁ ଡ଼ଙ୍କ?
ସବୁ ଖାଏ।
ବା ପାଣି କଖାରୁ?
ସବୁ ବା ଆଉ କଣ ଡାଉ ସବୁ।
ନା ନା ପାଣି କଖାରୁ ପତ୍ର ଭଲ ଲାଗେ ତମୁ?
ତାକୁ ଖାଆନ୍ତି।
ହୁଁ ପାଣି କଖାରୁ ପତ୍ର ଯୋଉ ଭଜା ହୁଏ ପିଠା ଭଳିଆ ଏଇ ମସଲା ଦେଇକିନା ଖାଅ ନା?
ନା ଆମର ନା ପାଣି କଖାରୁ ଆମର ଖାଆନ୍ତିନି ତା ପତ୍ର କଖାରୁ ପତ୍ର ଖାଆନ୍ତି।
ପଚାରିବ ପଚାରିବ ଘରେ ପଚାରିବ ଘରେ ଜାଣିଥିବେ।
ହେଇଥିବ ମୁଁ ଜାଣିନି।
ହଁ ମୁଁ ଥିବ ଖାଇଦଉଛି ଆଉ।
ହଁ ଶୁଗୁନି ଶୁଗୁନି ନେଟୱାର୍କ ଥିବା ଜାଗାକୁ ଆସ।
ମୁଁ କହିଲି ତମକୁ ଜଣଉନଥିବେ ଖୋଇଦଉଥିବେ ଖାଇଦଉଥିବ ଆଉ।
ଆରେ ଜିନିଷଟା କଣ ଘରେ ହଉଛି କଣ ମୁଁ ଜାଣିପାରିବିନି ମୁଁ ଛୁଆ। ହ୍ୟାଲୋ।
କଣ କଣଟା କୁହ।
କଣ ତମେ ତମେ କଣ ଚୁପଚାପ୍ ହେଇଯାଉଛ?
ଚୁପଚାପ ନୁହଁ ମୁଁ କଥା କହୁ ତମ ଶୁଭୁନଥିବ ମାନେ ଇଏ ହେଇଯାଉଥିବ।
ତମରି ମୁଁ ତମରି ନେଟୱାର୍କ ଇସୁ ବର୍ଷା ତ ହଉଛି ହେଲେ ମୁଁ ତଥାପ ବାହାରି ଆସିଛି। ବାଲକୋନୀ ରେ ବସିଛି ଏଠି ତମର ହିଁ ଶୁଭୁନି ତ ତମେ ଦେଖ।
ମୁଁ ତ ଛାତ ଉପରେ ବୁଲୁଛି।
କାଇଁ ତମର ବର୍ଷା ହଉନି।
ବର୍ଷା କମଯାଇଛି ବର୍ଷା ପକଉ ଥିଲା ଏଇ ଦଶ ପନ୍ଦର ମିନିଟ୍ ପୂର୍ବୁରୁ।
ହଁ।
ଆଉ ଗ -ଗଣେଶ ଗଣେଶ ଆଉ ମୁଁ କହିଲି ଗଣେଶ ପୂଜା ଟାଇମ୍ ରେ ଘରକୁ ଆସ।
ନା ଏଇ ହଷ୍ଟେଲ ରେ ହିଁ।
ଆଉ ପୁଣି କେବେ ହୁଁ କୋଉ ପର୍ବରେ ଘରକୁ ଆସ?
ମୁଁ ମାସକୁ ଥରେ ଘରକୁ ଯାଏ ତ ମୋର ସେମିତି କିଛି ପର୍ବ ପର୍ବାଣି ନାହିଁ। ଆ ରଜରେ ପା ମୁଁ ଥିଲି ପୁରା ସମର ଭେକସନ ଟାଇମ୍ ଟା ମେ ମାସରୁ ଥିଲି।
ଘରେ ପୁରା ଥିଲ?
ହୁଁ ଦେଢ ମାସ ରହିଲି ଆସିଛି ଏଇ ବାଇଶ୍ ରେ।
କଣ ଡ୍ରେସ୍ କଣ କେତେଟା ହେଇଥିଲା ତମର?
ଦିଟା ହେଇଥିଲା।
ଆଉ କୁଆଁର ପୁନେଇ ରେ ବି ହେଇଥିବ।
ସେଇଟା ତ କୁଆଁର ପୁନେଇ ବେଳେ ହୁଏ ଏବେ କଣ ହବ ନା କଣ?
ଆଁ।
ହଁ।
କୁଆଁର ପୁନେଇଥିଲା ନା କଣ ଥିଲା ଜ୍ୟେଷ୍ଠ ପୂର୍ଣ୍ଣିମା? ଜେଷ୍ଟ ତମ ଭାଇ?
ଜ୍ୟେଷ୍ଠ ପୁନେଇ ନା ନା ଆମର ସେ ସବୁ ନାହିଁ।
ନାହିଁ ସେଇଟା?
ନା ମୁଁ ବି ଜାଣିନଥିଲି ଏମିତି କିଛି ଜିନିଷ ଅଛି ଏଇଠି ହଷ୍ଟେଲ୍ ଆସିବା ପରେ ଜାଣିଲି ଜେ ଜେଷ୍ଟ ପୂର୍ଣ୍ଣିମା ରେ ବଡ ମାନ କଣ ନୂଆ ପିନ୍ଧନ୍ତି।
ହୁଁ, ହୁଁ।
ହୁଁ, ହୁଁ। ତେଣୁ ତମର ଅଛି ଏସବୁ।
ହଁ ମୋ ଭଉଣୀ ର ହୁଏ ଆଉ ହଉନି ତାର ମୋର ନାଇଁ।
ହଁ ଆଚ୍ଛା ତମ ଭଉଣୀ ର ଗୋଟେ ପୁଅ ନା।
ସର।
ହଁ ତମକୁ ତ ମାମୁଁ ଡାକିଲା ବେଳକୁ ଡାକିବା ସେଇଟା କେମିତି ଲାଗିବ ଏତେ ଛୋଟ ବୟସ ରୁ ତମେ ମାମୁ ହେଇଗଲଣି କେମିତି ଲାଗିବ?
ମାମୁଁ ସିଏ କଣ ଡାକିଲାଣି ଡାକ ଶିଖିନି ବା।
ଏ ଡାକିବ କହୁଛି ନା।
ଆ ଡାକିଲେ ତ ବଢିଆ ଲାଗବ।
ହଁ ସେଇଆ ହିଁ ଯାହା ହଉ।
ହୁଁ। ଆଉ ଆଉ କଣ ଫେରିଆ ତମେ ଟିକେ କୁହ କଣ
ମୁଁ ଏମିତି ଗୋଟେ ପିଲା ସହିତ କଥା କଉଥିଲି ଭାଇ ସେ ଫ୍ରଡ୍ କରୁଛି ଏଠି ମୋ ସହିତ। ଆରେ କହୁଚି ବା ଆରେ ହାଲୋ ସୁଗୁଛି ଟି?
ହଁ ହଁ ଶୁଭୁଛିି ମଝିରେ ମଝିରେ ତମେ ରହିଯାଉଛି।
ହଁ ତ ମୁଁ କହୁଥିଲି ମୁଁ ଗୋଟେ ପିଲା ସହିତ କଥା ହଉଥିଲି ବାସ ମତେ କମ୍ପ୍ଲିଟ କରିବାର ଅଛି ତ ମୁଁ ତାକୁ ଦିଟା ଖଣ୍ଡେ କଲ୍ କରିଛି ହେଲା ମୋ ଆଡୁ ବୋଧେ ଦିଟା କି ତିନିଟା କରିଛି। ତ ସିଏ ଗପୁଛି ଫାଷ୍ଟ ଜେତବେଳେ ତାକୁ କଲ୍ କରିଥିଲେ ଦି ଦିନ ତଳେ ସିଏ ଏମିତି କହୁଛି କହୁଛି ତମେ ହିଁ ଫାଷ୍ଟେ ମୁଁ ଆଉ ସହିତ ଆଗରୁ କେବେ ଝିଅ ମାନଙ୍କ ସହ କଥା ହେଇନି।
ହୁଁ ହଁ ସାଧୁଟା ଥିବ।
ହାଁ।
ହୁଁ ହୁଁ।
କଁହେଲା?
ମୁଁ କହିଲି ପୁରା ସାଧୁଟା ଶେ ପୁରା ଥିବ।
ହଁ ହଁ ସେଇ କଥା ଗପିଲା ମୁଁ ଛାଉ ଏକଥା ଛାଡିକି ଆଉ କିଛି କହିବ ଯେଦି କୁହ। ତ ଏବେ ତା ସହିତ କଥା ହୋଉଥିଲି ମୋର କମ୍ପ୍ଲିଟ ହବ ବୋଲି ମତେ କହୁଚି। ତମ କଥା ବହୁତୁ ମିଠା ଆଉ। ମୁଁ ଆଉ କଣ କହିତାକୁ ମୁଁ ତମର ଆଉ କିଛି କାମ ନାହିଁ ଏଇଗୁଡାକ କହିବ ମତେ। ଡହରା ଗୁଣ ଗୁଡା ଅଛି ଆଉ ଟିକେ ଦୋଷ ରହୁଚି ଏମିତି ପେଲାପେଲି ନେନେ ଟିକେ ଚଳି ଯାଉଚି।
କ ଟାଇଟେଲେ କଣ ଆସିଛି ତାର।
ଆଉ କଣ ମନେ ଅଛି କଣଟେ ହେ ଅଛି ଏଠି କହିଥିଲା। ଟାଇଟେଲେ କଣ ଥିଲା ମନେ ଟାଇଟେଲେ ବି ମନେ ନହିଁ।
ପଟ୍ଟନାୟେକେ ନା ମହାନ୍ତି ଦିଟା ତ ମୁଁ ଆଉ କଣ ଥିବ ମୁଁ ଜାଣିନେହିଁ।
ହଁ ହଁ ହଁ ପଟ୍ଟନାୟେକେ ବୋଧେ କି କଣ?
କେବେ ସେଇଟା ଲା
ବୋଧି କିଏ ଜାଣି ବୋଧେ ସେଇଆା କି କଣ? ହଁ ହଁ ତା ହୁଁ ହୁଁ। ସିଏ ମତେ କରିଦେଇଥିଲା ଗୋଟେ ନା ମୁଁ କଣ? ସରିଲା ଭାଇ ମୋ ଟେନେସନ୍ ସଇଲା ହ।
ହ। ସରି ଗଲା ଏଥର। ତମେ ତମର ନା କଣ ବାଟରେ ଏଥର ବ୍ଲକ୍ ଫ୍ଲକ୍ କରିଦବ ସମସ୍ତଙ୍କୁ।
ନା ବ୍ଲକ୍ ତ କରିମିନେହିଁ କାହିଁକି ନା ଗ୍ରୁପ୍ ରେ ସମସ୍ତେ ଅଛନ୍ତି କେତୋଳେ କଣ କାମ ପଡିବ କାହାର ତ ସେଥିପାଇଁ ନାଇଁ ପାସ୍ ଡିଲିଟ୍ କରିବି।
ହଁ। ଫ୍ରି ତାର ଭ୍ୟ ହଁ। କହିଲେ ତ କିଛି।
ହଁ ହଁ ଅଛି ସେ କୁହା ହବନେହିଁ।
ଓ ହୋ।
ତମେ କଣ ଦେଖୁନୁ? ହୁଁ ଆଉ।
କଣ କହିଲ?
ତମ ନ ଯିବା ହିଁ ଦରକାରେ ତମେ ଗଲାକୁ ମୋ ବିରୁଦ୍ଧରେ ଗପୁଚ।
ନା ନା ବିରୁଧର ନାହିଁ ମୁଁ ସେମିତି ଖାଲି କହିବ ବୁଝିଲ ଅଲ୍ଗା କିଛି କହିନି ଅଲ୍ଗା ତମ ତ କିଛି ନାହିଁ କହିବି କଣ।
ଆ। ଗପୁରୀ ମତେ କହିସାରିଲାଣି ତା ତା ସିଏ ଗପୁରୀ କହିସାରିଲାଣି ମୁଁ ଗପୁରୀ କହିସାରିଲିଣି ଆଉ କଣ ବାକି ରହିଚିକେଯାଣି।
କହିଦିଅ ବଡିଆ ମଜାରେ।
ହୁଁ। ସେ ବି ସେ ପିଲା ଟା ସେମିତି କହୁଚି ଝିଅ ପିଲା ହିଁ ଆଗ ସେମାନେ ତାଙ୍କର କରିଦୋଉଚନ୍ତି। ହୁଁ ମୁଁ କହିଲି ଆମେ ଆକୁ କାମ ଭଳିଆ ହିଁ ଦେଖୁଚୁ ତ କରୁଚୁ।
ଓ
ହୁଁ, ତ ତ ତ ଆଉ କଣ କୁହ? ସରଲା ଏଇଠି କଥା ଯଦି କଣ କହିବା କଥା କହିଦିଅ ସରଲା ମୁଁ ଟିକେ ଯାଏ ଫ୍ରେସ୍ ହୁଏ।
ସରିବି ଯିବ କଥା ଆଉ କଣ ଟିକେ କହିଦିଅ? ତୋମେ ବି କ- କିଛି କ ଥା ହେଇଯିବ ପଳେଇଆ।
ହଁ ଆଉ ତୋମ ପଢାପଢି କେମିତି ଚାଲିଛି? ଫୋର୍ ସେମିଷ୍ଟାର ପାଇଁ ପଢିଲଣି?
ଫୋର୍ ସେମିଷ୍ଟାର ତେର ତାରିଖ।
ହଁ ଏଇ ତେର?
ଚାଲ ହୁଁ,
ହୁଁ, ଆଜି କେତେ ତାରିଖ ଚାରି ଆଜି ଚାରି। ମାନେ ତୋମେ ଆଉ ପଢାପଢି କରୁନ।
ହଁ ପଢାପଢି ଚାଲିଛି ଇଏ ବି ଚାଲିଛି ସବୁ ଚାଲିଛି।
ହଁ ଭଲ ଭଲ ଏମତି ହିଁ ସବୁ କିଛି ମ୍ୟାନେଜ୍ କରିବା ଭଲ।
ଆକୁ ନ କଲେ ପୁଣି ସିଆଡୁ ସୁଦା ଆସିବ।
କିଏ? କିଏ ପାଟି କରିବ?
ଏଇଟା ଏତେ ବି ଇଏ ନାହିଁ।
ହୁଁ।
ହ୍ୟାଲୋ।
ହୁଁ, କୁହ ହଁ।
ରଖିଦଉଛୁ ନହେଲେ? ହ୍ୟାଲୋ।